ହ୍ୟାଲୋ ମୁଗଲ ମ୍ୟାମ ସାଙ୍ଗତା ହେଲେ ତ ହଁ ମୁଁ କହିଲି କିଛି ସମୟ କଥା ହେବେ ତ
ଆଜ୍ଞା ଆଜ୍ଞା
ଆଜ୍ଞା ହଁ ମୁଁ କହିଲି ମ ଟିକେ ଜଳ ବିଷୟରେ କଥା ହବ
ଆଜ୍ଞା
ଆଜ୍ଞା ତ ମ ଦେଖନ୍ତୁ ଜଳ ହିଁ ଜୀବନ ବୁଝିପାରୁଛନ୍ତି ନା
ଆ୍ଞ
ତ ଆମେ ଅ ମଣିଷର ଯେମିତି ମୌଳିକ ଆବଶ୍ୟକ ର ରହିଛି ଖାଦ୍ୟ ଖାଦ୍ୟ ବସ୍ତ୍ର ବାସଗୃହ ଠିକ୍ ସେମିତି ତାର ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ଜଳ ଆବଶ୍ୟକ ଠିକ ଅଛି ଜଳର ଅନ୍ୟ ନାମ ହଉଛି ଜୀବନ ବୁଝିପାରୁଛ ନା ତ ଜଳ ବିନା ଜୀବ ଜଗତ ତିଷ୍ଠି ରହିବା ଏତେ ସମ୍ଭବପର ନୁହେଁ। ଠିକ୍ ଅଛି, ଆମେ ଖାଦ୍ୟ ଦୁଇ ଦିନ୍ ନ ଖାଇକି ରହିପାରିବା। କିନ୍ତୁ ଦଶ ମିନିଟ୍ ଆମେ ପାଣି ନ ପିଇକି ରହିପାରିବା ନାହିଁ। ବୁଝି ପାରୁଛନ୍ତି ନା? ତ ଫୁ ଯଦି ଦେଖାଯାଏ ପୃଥିବୀର ଶହେ ଭାଗରୁ ଏକସ୍ତରୀ ଭାଗ ହୋଉଛି ଜଳ ଆଉ ଅଣତିରିସ୍ ଭାଗ ହୋଉଛି ସ୍ଥଳ। ବୁଝିପାରୁଛନ୍ତି ନା? ତ ଏକସ୍ତରୀ ଭାଗ ଯୋଉ ଜଳ ଅଛି ମ୍ୟାଡାମ୍ ତ ସବୁ ତକ ତ ଆମ ବ୍ୟବହାର ଉପଯୋଗୀ ହେଇପାରୁନି, ବୁଝିପାରୁଛ ନା? ତ ଅଧାରୁ ଅଧିକାଂଶ କାମ୍ ଲୁଣି ହ, ଲୁଣିଆ ଯୋଉ ଜଳ ଆଉ ବାକି ଯୋଉ ମିଠା ବାଘ ରହୁଛି ଆମର, ଦଇ ପର୍ସେଣ୍ଟ ରହୁଛି। ଠିକ୍ ଅଛି। ତ ଯୋଉ ମିଠା ବା ମଧୁର ପାଣି ଦୁଇ ଭାଗ ରହୁଛି ତା ଦେହରୁ କିଛି ବରଫ ଆକାର ରହୁଛି କିଛି ହଳଦ ପୋଖରୀ ଇତ୍ୟାଦି ରେ ରହୁଛି। ବୁଝିପାରୁଛନ୍ତି ନା? ତ ମୋ କହିବା କଥା ମ୍ୟାମ୍ ଆଉ ଆମର ସମସ୍ତଙ୍କର ଜଳ ଆବଶ୍ୟକ। ତ ମତେ ଟିକେ କୁହନ୍ତୁ ଆମେ ଯୋଉ ପାଣି ଟା ଆମ- ଆମକୁ ମିଳେ ସେଟା କୋଉଠୁ, କୋଉଠୁ ମିଳେ? ତା ପାଣିର ଉତ୍ସ ଗୁଡିକ କଣ?
ଆମର ବର୍ଷା ପାଣି ରୁ, ବର୍ଷା ରୁ ମିଳୁଛି। ମାଟି ତଳ ମିଳୁଛି।
ଆଜ୍ଞା।
ଆଉ ନଦୀ, ହ୍ରଦ
ଆଜ୍ଞା। ତ ଦେଖନ୍ତୁ ଯଦି ଆମର ଏତେ ଇଏ ମିଳୁଛି, କିନ୍ତୁ ଆମର ବ୍ୟବହାର ଉପଯୋଗୀ ଆମେ କୋଉ କୋଉ ଅ ଜାଗାର ଜଳକୁ ଆମେ ବ୍ୟବହାର କରିପାରୁଛେ?
ହଁ ମାଟି ତଳ ଜଳଟା, ଆଉ ଆମର ବର୍ଷା ପାଣିଟା କୁ ବି ବ୍ୟବହାର କରିପାରିବା।
ଆଜ୍ଞା। ଯୋଉ କହିଲେ ଠିକ୍ ଅଛି ତ ଦେଖନ୍ତୁ ଗୋଟେ ଲୋକ କଣ କରୁଛନ୍ତି ନା ପାଣି କୁ ଏତେ ଯୋଉ ପାଣି ତ ଆମର ଗୋଟେ ଅସରନ୍ତି ସମ୍ପଦ ନା? କିନ୍ତୁ
ଆଜ୍ଞା।
ଇ ସେଟା ସରନ୍ତି ଭାବରେ ପରିଗଣିତ ହେଲାଣି କାହିଁକି? ନା ଦେଖିବେ ଖରାଦିନେ ପ୍ରାୟ ଇଏରେ କଣ ହଉଛି, ନା କୂଅ ପୋଖରୀ, ଅ ଶୁଖି ଯାଉଛି। ଯାହା ଦ୍ଵାରା ଲୋକମାନେ ପାଣି ପାଇଁ ବିଭିନ୍ନ ପ୍ରକାର ଅସୁବିଧା ହଉଛନ୍ତି। ଆଉ ଦେଖିବେ ପାହାଡିଆ ଅଞ୍ଚଳରେ ଲୋକମାନେ କଣ କରହୁଛନ୍ତି ନା, ବୋହୁତ୍ ବାଟ କଷ୍ଟ କରିକି ଯାଇକି ମଧ୍ୟ ଟିକେ ପିଇବା ଯୋଗ୍ୟ ପାଣି ମଧ୍ୟ ମିଳି ପାରୁନାହିଁ। ବୁଝିପାରୁଛନ୍ତି ନା? ସେ କଣ କରୁଛନ୍ତି। ବାଧ୍ୟ ହେଇକି ପୋଖରୀଆରିକା ପାଣି ପିଉଛନ୍ତି। ଯାହା ଦ୍ଵାରା ତାଙ୍କୁ ଜଳବାହିତ ରୋଗ ଗୁଡିକ ରୋଗ, ହୋଉଛି। ଯେମିତି ହଇଜା ହେଲା, ଜଣ୍ଡିସ୍ ହେଲା, ତ ଏଇଗୁଡା ସବୁ ହୋଉଛି। ବୁଝିପାରୁଛ ତ କିନ୍ତୁ ଆମ ଏରିଆରେ ତ ପାଣିର ତ ଅଭାବ ଦେଖାଯାଉ ନାହିଁ। ବୁଝିପାରୁଛନ୍ତି ନା? ଦେଖ ଦେଖା ଯାଉଛି, କ୍ୱଚିତ କାହା ପାଖରେ ଦେଖାଯାଉଛି। ନହେଲେ ସମସ୍ତଙ୍କ ପାଖରେ ପାଣିର ଅଭାବ ରହୁଛି। ବୁଝିପାରୁଛନ୍ତି ନା? କିନ୍ତୁ ଆମେ ପାଣିର ଅଭାବଟାକୁ ପରିଲକ୍ଷିତ କରିପାରୁନେ। ଆମେ କଣ କରୁଛେ, ନା ଟ୍ୟାପ୍ ଖୋଲିକି ବ୍ରସ୍ କରୁଛେ କିନ୍ତୁ ଆମର ଗୋଟେ ବ୍ରସ୍ କରିବା ପାଇଁ, ପାଣି ମଗେଟେ ହେଇଗଲେ ହେଇଯିବ। ବୁଝିପାରୁଛନ୍ତି ନା? କିନ୍ତୁ ଆମେ କଣ କରୁଛେ, ଟ୍ୟାପ୍ ଖୋଲିକି ପାଣି ତାର ବାଟରେ ବୋହି ଚାଲିଛି, ଆମେ ଆମ ବ୍ରସ୍ କରୁଛେ ନଷ୍ଟ କରୁଛେ, ବୁଝିପାରୁଛନ୍ତି ନା? ତ ଆପଣଙ୍କ ଘର ପାଖରେ ଜଣେ ଯଦି ପାଣି ଟ୍ୟାପ୍ ଖୋଲିକି ବ୍ରସ୍ କରୁଥାଏ, ଆପଣ ତାଙ୍କୁ କଣ କହିବେ?
ତାଙ୍କୁ ଜଳର ଅଭାବ, ଯେମତି ଲୋକମାନେ ଅଲଗା ଜାଗାରେ ଜଳର ଅଭାବ ପରିଲିଖିତ କରିଛନ୍ତି ସେଟା ତାଙ୍କୁ ବୁଝେଇବ କି, ନାଇଁ ଯେତିକି ତମର ଦରକାର ସେତିକି ପାଣି ର ରଖିଦିଅ, ଦେନ୍ ଟ୍ୟାପ୍
ବଲୁ କ ଆଜ୍ଞା। ତ ଦେଖନ୍ତୁ ଆଉ ଗୋଟେ କଥା ଆପଣଙ୍କର ମତାମତ କଣ ଅଛି ଯେ, କେମିତି କଣ କଲେ, ଆମେ ଜଳକୁ ସଂରକ୍ଷିତ କରି କରିବା ବା ଆଗାମୀ ପିଢ଼ି ପାଇଁ ବଞ୍ଚେଇକି ରଖିପାରିବା?
ଆମେ ଆମ ଘରେ ଯେତିକି ବ୍ୟବହାର କରୁଚେ, ଯେତିକି ପରିମାଣରେ ଜଳ ବ୍ୟବହାର କରୁଥିବେ, ତାର ଉମ୍ ମାନେ ଧର ଆମେ ବାସନଟା ମାଜିଲେ ତାର ଅ-ଅ ଯେ ଧର ନାଇଁ ଧର ପରିବାଟା ଧୋଇଲୁ ପରିବାଟା ଧୋଇକି, ସେ ଯୋଉ ପାଣିଟା ବାହାରିଲା, ତାକୁ ଧର ଆମେ ସେ ପାଣିଟାକୁ ନ ଫୋପାଡିକି, ତାକୁ ଆମେ ଗଛରେ ବି, ଗଛରେ ବି ଦେଇପାରିବା ସେ ପାଣିଟା। ତ ପାଣି ଗ ଛରେ ଯୋଉ ପାଣିଟା ଦେଇଥାନ୍ତେ ଯେତିକି ପାଣି, ସେଇ ପାଣ ସେତିକି ପରିମାଣର ପାଣିଟା ଆମର ବଞ୍ଚିପାରିବ।
ଆଜ୍ଞା।
ଆଉ ଆମେ ଉମ୍ ଦାନ୍ତ ଘଷିଲା ସମୟରେ, କି ହାତ ଧୋଇଲା ସମୟରେ, ଅଧିକ ପାଣି ନଷ୍ଟ କରିବାନି। ଗାଧେଇବା ସମୟରେ ସେଇଟା, ସେଇ-ସେଇଥିରୁ ବି, ଆମେ ପାଣି ବଞ୍ଚିତ କରିକି ରଖିପାରିବା, ଯେତିକି ଆମର ଦରକାର। ତାଠାରୁ ଟିକେ, ଯଦି ବି ଆମେ ଚାହିଁବା ବି କମ ପରିମାଣ ମାଣରେ ପାଣି ଟିକେ ୟୁ ବ୍ୟବହାର କରିପାରିବା।
ଆଜ୍ଞା। ତ ଦେଖନ୍ତୁ, ପାଣି ସମସ୍ୟା ଏବେ ଏତେ ମାତ୍ ମାତ୍ରାରେ ଦେଖାଯାଉଛି, କିଛିଟା ଗାଁ ଅଛି ଯୋଉଥିରେ କି ଲୋକମାନେ କଣ କରୁଛନ୍ତି, ନା ଏଇ କିଛି ଦିନ ତଳେ ଗୋଟେ ଭିଡିଓ ମୁଁ ଦେଖିଥିଲି ଯିଏ ଜଣେ ଆମର ୟୁଟ୍ୟୁବର ଭାଇ, ମୁଁ ତାଙ୍କ ନାଁ ତ ମୋର ମନେ ନାହିଁ କିନ୍ତୁ ସିଏ ଗୋଟେ, ଅ ତାଙ୍କର ସର୍ଟ ଭିଡିଓଟେ ମାନେ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ ଯୋଉଥିରେ କି ସେ ଦେଖଉଥିଲେ, ଯେ ନଈକୂଳିଆ ଅଞ୍ଚଳ ତ ସେଠିକାର ଲୋକମାନେ କଣ କରୁଛନ୍ତି ନା ବାଲି ଖୋଳିକି, ମ ତା ଦେହରୁ ପାଣି ସଂଗ୍ରହ କରିକି କରୁଛନ୍ତି ସେ ଭାଇ ଜଣକ ଯେତେବେଳେ ଯାଇ ତାଙ୍କୁ ପଚାରିଲେ, ମାଉସୀ, ତମେ କଣ ଏଇ ପାଣି ନେଇକି ମାନେ କଣ କରିବେ କି? ସିଏ ତାଙ୍କୁ କହୁଛନ୍ତି, ଏଇ ପାଣି ନେଇକି ଆମେ ପିଇବୁ। ବୁଝିପାରୁଛନ୍ତି ନା?
ଆଜ୍ଞା।
ତ ଦେଖନ୍ତୁ, ମାନେ ତାଙ୍କ ପାଖରେ ପାଣିର ଅଭାବ ଅଛି ବୋଲି, ସେ କଣ କରୁଛନ୍ତି ନା, ସେ ମାଟି ଖୋଳିକି ବା ବାଲି ଖୋଳିକି ପାଣି ପିଉଛନ୍ତି। କିନ୍ତୁ, ଆମ ପାଖରେ ଆମେ ପାଣିର ଅଭାବଟା କଣ ଜାଣିନୁ। ବୁଝିପାରୁଛନ୍ତି? ଯାହାଦ୍ଵାରା ଆମେ ପାଣିର ଅପଚୟ କରୁଚେ
ଆଜ୍ଞା।
ଆଉ କଣ କରୁଚେ, ନା ଆମ ଆଗାମୀ ପିଢି ପାଇଁ ଆମେ କଣ କରୁଚେ, ନା ପାଣିର ସଙ୍କଟ ଇଏ କରୁଛି। ଯୋଉଠି ଏବେ ପାଣି ଗୋଟେ ବୋଟଲ ଲିଟରକୁ ଆମକୁ କୋଡିଏ ଟଙ୍କାରେ ମିଳୁଚି ତ ଭବିଷ୍ୟତରେ, ବୈଜ୍ଞାନିକ ମାନେ ମତ ଦେଇଛନ୍ତି। ଯେ, ଦୁଇ ହଜାର ତିରିସି ସୁଦ୍ଧା, ଦେଶର ବିଭିନ୍ନ ସ୍ଥାନରେ କଣ ହବ, ନା ପାଣିର ସଙ୍କଟ ଦେଖାଯିବ। ଆଉ ସେତେବେଳେ ଅଇକ୍ୟ ସୁନା ଯୋଉ ରେଟ ଅଛି। ଆପଣ ଜାଣିଥିବେ ନା।
ଆଜ୍ଞା।
ତ, ପାଣିର ରେଟ ମଧ୍ୟ ସେଇ ଅନୁସାରେ ଅଧିକ ହେଇଯିବ। ବୁଝିପାରୁଛନ୍ତି ନା। ତ ମୋ କହିବା କଥା, ଯେ ଦେଖନ୍ତୁ, ଅ ବର୍ଷା ହଉଛି ଗୋ ଜଳର ଗୋଟେ ପ୍ରମୁଖ ଉତ୍ସ। ବର୍ଷା ଜଳ।
ହଁ।
ଏବେ ସବୁ କଣ ବର୍ଷା ବି ଠିକ ସେ ରେ ହେଉନି।
ହଁ।
ତ ଆ ଉପରେ ଆପଣ କଣ କହିବେ? ବର୍ଷା କାହିଁକି ହେଉନି?
ଆମେ ଏବେ, ମାନେ ଜନସଂଖ୍ୟା ଟା ଏତେ ବଢି ଯାଉଚି ଯେ, ରହିବା ପାଇଁ, ସେମାନେ କଣ କରୁଛନ୍ତି, ନା ଜଙ୍ଗଲ ଗୁଡା, କାଟିକି ସଫା କରିଦଉଛନ୍ତି। ଯାହା ଫଳରେ ଉ ଆମର ମେନ୍ ଗଛରୁ ଯୋଉ, ପାଣି ଟା ଆମର ବାଷ୍ପୀଭୂତ ହେଇକି ଉପରକୁ ଯାଏ। ସେଟା ତାର ପରିମାଣ ଟା କମି ଯାଉଛି। ତ ସେଥିପାଇଁ ଗଛ କା ଟିଦେଲା ବେଳୁ, ବର୍ଷାର ପରିମାଣ ଟା ଧୀରେ ଧୀରେ କମି ଯାଉଚି।
ଆଜ୍ଞା। ତ ଦେଖନ୍ତୁ, ଏବେ କଣ କରହୁଛନ୍ତି। ନା, ସରକାର ପାଣି ସୁବିଧା ପାଇଁ, ଦେଖେ ପ୍ରତ୍ୟେକ ଗାଁ ରେ, କଣ କରୁଛନ୍ତି ନା, ଗୋଟେ ବଡ ବଡ ଟାଙ୍କି ଇଏ କରୁଛନ୍ତି। ବୁଝିପାରୁଛ ନା, ହ
ହଁ।
ଯାହା ଦ୍ଵାରା ଲୋକମାନେ କଣ କରିପାରିବେ? ସହଜରେ ପାଣି ପାଇପାରିବେନି। ବୁଝିପାରୁଛ ନା। ଏହା ଦ୍ଵାରା କଣ ହବ? ନା ଲୋକଙ୍କର ପାଣିର ଯୋଉ ଅଭାବ ଟା ଥିଲା ସେଟା ଦୂରୀକରଣ କରାଯାଇ ପାରିବ। ତ ପାଣି ଆମେ ଯୋଉ ବ୍ୟବହାର କରୁଚେ କଣ କେମିତି ବ୍ୟବହାର କରିବା ଉଚିତ ହ୍ୟାଲୋ ଯୋଉ ପାଣି ଟା ଆମେ ବ୍ୟବହାର କରୁଛେ ମାନେ ଯେମିତି କି ଦରମ୍ ଆମର ଗୋଟେ ବାଲ୍ଟି ପାଣିରେ ଗାଧେଇବା ହେଇଯିବ ସ୍ନାନ ତ ଆମେ କଣ କରୁଛେ ନା ଅଯଧାରେ ପାଣି ନଷ୍ଟ କରୁଛେ ତ ସେମତି ଯୋଉ
ଯେହେତୁ ଆମେ ଅଭାବ ଟା ଜାଣିପାରୁନେ ତ ସେଇପାଇଁ ଆମେ ଜଳ ଟା ଅଧିକ ପରିମାଣରେ ନଷ୍ଟ କରୁଛେ।
ଆଜ୍ଞା ତ ଦେଖନ୍ତୁ ପାଣି ଯେ ଖାଲି ମଣିଷର ଯୋଉ ସେଇଟା ବି ନୁହେଁ ନା
ହଁ
ସମସ୍ତଙ୍କର ପାଣି ଦରକାର ସେ ପଶୁ ହଉ ପକ୍ଷୀ ହଉ ଦେଖନ୍ତୁନୁ ଯେଉଁଠାରେ ଖରା ଦିନେ ପାଣି ଶୁଖି ଯାଉଛି ମଣିଷ ଏତେ ହଇରାଣ ହଉଛନ୍ତି। ପଶୁ ପକ୍ଷୀ ମାନେ ବି ବହୁତ ହଇରାଣ ହଉଥିବେ ପାଣି ପାଇଁ ନା
ହ
ତାଙ୍କ ପାଇଁ ଆପଣ କଣ କରିପାରିବେ?
ତାଙ୍କ ପାଇଁ ଆମେ ଚାହିଁଲେ ଆମର ଛାତ ଉପରେ ଗୋଟେ ମାଟି ପାତ୍ରରେ ହଉ କିମ୍ବା ତାଟିଆ ରେ ହଉ କିଛି ପାଣି ତାଙ୍କ ପାଇଁ ରଖିପାରିବା କି ବାହାରେ ଯୋଉ ବୁଲା କୁକୁର ମାନେ ରହୁଛନ୍ତି ତାଙ୍କ ପାଇଁ ବି କିଛି
ହଁ ତମ କହୁନ ଆଚ୍ଛା ତା ଦ୍ଵାରା କଣ ହବ ଆଉ ଗୋଟେ କଥା ଆମେ ଯଦି ଗଛ ଲଗେଇବା ଗଛ କଣ ହବ ନା ଯେହେତୁ ଗୋଟେ ଗଛ ଦ୍ଵାରା ହିଁ ଗୋଟେ ବାୟୁମଣ୍ଡଳ ଚେଞ୍ଜ ହେଇପାରିବ। ବା ଗୋଟେ ଜାଗାର ଜଳବାୟୁ ପାଣିପାଗ ଚେଞ୍ଜ ହେଇପାରିବ। ତ ଆମେ ଯଦି ପ୍ରତ୍ୟେକ ବର୍ଷ ଗୋଟିଏ ଗୋଟିଏ ଗଛ ଲଗାଇବା ତ ଆମେ ଗୋଟେ ଛୋଟ ଜଙ୍ଗଲଟେ ବି ତିଆରି କରି
ତିଆରି କରିପାରିବା ହଁ।
ଯାହାର ଯାହା ଦ୍ଵାରା କଣ ହବ ନା? ପାଣିର ସ୍ତର ଯୋଉ ଦିନକୁ ଦିନ ତଳୁକୁ ତଳୁକୁ ଖସି ଯାଉଛି। ତା ସ୍ତର କଣ ଗୋଟେ ମା ଇଏରେ ରହିବ ଲେବଲରେ ରହିବ।
ହଁ।
ଠିକ ଅଛି ଆଉ ଭୂତଳ ଜଳର ବ୍ୟବହାର କରିବା। ଆଉ ବର୍ଷା ପାଣିକୁ ଆମେ କଣ କରିବା ନା ଗଛିତ କରିକି ରଖିବା ଯେ ବର୍ଷା ପାଣିକୁ ଆମେ ପିଇ ପାରିବାନି ନା? ବୁଝିପାରୁଛନ୍ତି ନା ତ ବର୍ଷା ପା ହଁ ତ ମୋ କହିବା କଥା ଆମେ କୋଉ କୋଉ କାମରେ ବର୍ଷା ପାଣିକି ଲଗେଇ ପାରିବା?
ଆମର ବାସନ ମଜାରେ ହଉ। କି ଗଛରେ ପାଣି ଦେବାରେ ହେଉ କିମ୍ବା ତାକୁ ଯଦି ଆମେ ପରିବା ବି ଧୋଇବାକୁ ଚାହିଁବା ତାହେଲେ ବି ଧୋଇପାରିବା।
ଆଜ୍ଞା ତ ଆଉ ଗୋଟେ କଣ କରିପାରିବା ନା ବର୍ଷା ପାଣିକି ଏବେ ଦେଖୁଥିବେ ଯେଉଁ ଆମର ରାଜସ୍ଥାନ ରେ କେ ରହୁଛି। ରାଜସ୍ଥାନ ହେରିକା ରହୁଛି ଯୋଉଠି ମରୁଭୂମି ରହୁଛି ସେଠିକାର ଲୋକ ତ ପାଣି ପାଇଁ ବହୁତ ହଇରାଣ ହଉଥିବେ ସେମାନେ କଣ କରନ୍ତି ନା ବର୍ଷା ଜଳକୁ ତାଙ୍କ ଛାତ ଉପରେ କଣ କରନ୍ତି ନା ସଂରକ୍ଷିତ କରିକି ରଖନ୍ତି ଆଉ ତାକୁ ଫିଲଟର କରିକି ତାଙ୍କ ପିଇବା ଯୋଗ୍ୟ ବି ବନାନ୍ତି ଆଉ ଗୋଟେ କଥା ଆପଣ ଜାଣିଥିବେ? ଯେ ଦୁବାଇ ଯେହେତୁ ଏବେର ମହଙ୍ଗ ମହଙ୍ଗା ଦେଶ ଯୋଉଟା କୁହନ୍ତିନି ତ ଜାଣିଥିବେ ଦୁବାଇ ଦୁବାଇ ଭଳି ଭଳିଆ ଦେଶରେ ଯେ ବର୍ଷା ହଉନି ଯେହେତୁ ସେଟା ଗୋଟେ ମରୁଭୂମି ବୁଝିପାରୁଛନ୍ତି ନା?
ହଁ।
ସେଠିକାର ସରକାରଙ୍କ ପାଖରେ ମାନେ ପର୍ଯ୍ୟାପ୍ତ ପରିମାଣରେ ପଇସା ଅଛି ବେଲି ସେ କୃତ୍ରିମ ଉପାୟରେ କଣ କରୁଛନ୍ତି ନା ବର୍ଷା କରୁଛନ୍ତି ଠିକ୍ ଅଛି।
ଆଜ୍ଞା।
ତ ବର୍ଷା କରୁଚନ୍ତି କିନ୍ତୁ ସେଏ କଣ ନା କେବଳ ତାର ମାନେ କଣ କହିଲେ? ଉପକାରିସ୍ରଟା ଦେଖିଲେ କିନ୍ତୁ ଅପକାରିତାଟା ଦେଖିଲେନି ଆପଣ ଜାଣିଥିବେ? ଯେ ଆପଣ ଜଳ ବି ହୁନେ ସୃଷ୍ଟିନାଶ ଜଳ ବହୁଳେ ବି ସୃଷ୍ଟିନାଶ। ଜଳର ପରିମାଣ ଯେତେବେଳେ ଅଧିକ ହେଇଯିବ ତ କଣ ହବ? ନା ବନ୍ୟା ଆସିବ ବନ୍ୟା ଆସିଲେ କଣ ହବ ଧନ ଜୀବନ୍ ନଷ୍ଟ ହବ ଘରଦ୍ୱାର ନଷ୍ ହବ ପାଣି ମାଡି ଯାଇକି ବାଲି ମାଡିଯିବ ଚାଷ ଜମି ନଷ୍ଟ ହବ ବହୁତ ପ୍ରକାରେ ଆମର୍ ନଷ୍ଟ ହବ।
ଠିକ୍ ଅଛି ଯେତେବେଳେ ଆଉ କଣ ହବ ନା ପାଣିର ସ୍ତର କମିଯିବ ପାଣି ହବନି ବର୍ଷା ହବନି ସେତେବେଳେ ମରୁଡି ଦେଖାଯିବ ମରୁଡି ଦେଖାଗଲେ ସେମ୍ ଜିନିଷ ଯେ ଲୋକମାନେ ହଇରାଣ ହେବେ ଖାଇବାକୁ ପାଇବେନି ଯୋଉଟା କି ଆମର ଅଠର୍ ଆଜ୍ଞା। ତ ଯେତେବେଳେ ଦେଖିବେ ସ୍ ଦୁବାଇ ଭଳିଆ ଦେଶରେ କଣ କରିଛନ୍ତି? ନା ପାଣିର ଅଭାବ ପାଇଁ ସେ ଯୋଉ କୃତ୍ରିମ ବ ବର୍ଷା କରେଇଥିଲେ ସେ ଟାଇମ୍